ହଁ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା। କଣ କରୁଛନ୍ତି?
କିଛି ନାହିଁ ଏମିତି ରୋଷେଇ ରୁଷା ସାରିକି ବସିଥିଲି ଆଉ।
ଓ ହୋ ଆମେ ବି ସେମିତି ବର୍ଷା ତ ଏବେ ଟି ଟିକେ ଛାଡିଛି। ବସିଛୁ ଟିକେ ଖାଇବା ଟାଇମ୍ ତ ଆମର ଟିକେ ଲେଟ୍। ଆଉ କରିନୁ ଆଉ।
ହୁଁ ହୁଁ ମୁଁ ବି ବେସ ସି କରିନି ସେ ଥିଲା ବେଳାରେ ପଖାଳ ପସରା ବନେଇଥିଲୁ ସବୁ ଜିନିଷ। ସେଇଥିରୁ କିଛି ରହିଯାଇଥିଲା ସେ ଖାଇଦବୁ ଆଉ।
ହୁଁ ହୁଁ। ଆମେ ରୁ ରୁଟି ଡାଲମା ଭଜା ଉପରେ ଟିକେ କଣ କରିବା ଆଉ। ଆଉ ଆଉ କଣ?
ପଖାଳ ତମ ଆଡେ କେମିତି କଣ ବନାଅ କି ନାଇଁ ଦହି ପଖାଳ ଖାଅ କି ନାଇଁ?
ହଁ ହଁ ଦିନ ବେଳା ଦହି ପଖାଳ କେମିତି ଖରା ହଉଛି ଦିନ ବେଳା ଦ
ଆମର ବି ସେ ଦହି ପଖାଳ ଟିକେ ବାସି ପଖାଳ କି ରନ୍ଧା ପଖାଳ ଦହି ଟିକେ ପକେଇଦବ ତାପରେ ଛୁଙ୍କ ଟା ପକେଇଦବ ଲାଲି ଲଙ୍କା ଆଉ ଭୃଷଙ୍ଗ ପତ୍ର ଦେଇକି।
ହୁଁ ହୁଁ।
ଇଏ ତାର ଟେଷ୍ଟ୍ ପୁରା ଅଲଗା।
ଆମେ ବି କରୁଛୁ ସେମିତି ଆମ ଘରେ ସେମିତି ଆମେ ମାନେ ସେମିତି ଖାଉଛୁ ଆଉ ଆଜି ବି କରାହେଇଥିଲା ଆଜି ଆମର ବି କରାହେଇଥିଲା ଦିନ ବେଳା? ଦହି ପଖାଳ ପଖାଳ ଆଉ ତା ସାଙ୍ଗକୁ ଆମ୍ବ ସେ ଭଜା ଏ ଟିକେ ଦେ ଦେଶି ଉପରେ ଟିକେ ଆଉ ଦେଶୀ ଉପରେ ହୁଏ
କଟା ଶାଗ ବନେଇ ସିଖିଛ?
ହଁ କଟା ଶାଗ ବନେଇ ଶିଖିଛି।
କେମିତି କର ତମ ଆଡେ ଗୁଣ୍ଡ ପକେଇବି ନା ନା ସେମିତି
ଗୁଣ୍ଡ ପକେଇକି କରୁ କିନ୍ତୁ ଆଗ ଅ ଦି ପ୍ରକାର ହେଇପାରେ ଦି ପ୍ରକାର ହେଇପାରେ ଆଗ ପରିବା କାଟିକି ସିଝି ଗଲା ପରେ ଶାଗକୁ କାଟିକି ପକାଯାଏ ପରେ ଛୁଙ୍କ ଦେଇକି ସେଟା ଫୁଟା ଯାଏ। ଆଉ କିଛି କିଛି ଲୋକ କରନ୍ତି ଉ ଫୁଟେଇକି ତାପରେ ପରିବା ପରିବା ପକେଇକି ଶାଗ ପକେଇକି ଚୁରା ସେ ବିରି ଚୁରା ବିରି ଚାଉଳ ଚୁରା ପକେଇକି କରାଯାଏ।
ଛୁଙ୍କ ସେ ରସୁଣ ଛୁଙ୍କ ଦିଅ ନା ପିଆଜ ଛୁଙ୍କ
ନାଇଁ ରସୁଣ ଛୁଙ୍କ
ହଁ କିନ୍ତୁ ସିଝେଇକି ପରେ ଛୁଙ୍କଡା ଦେଲେ ତାର ସ୍ୱାଦଟା ଅଲଗା ଅଛି କି ଆଉ ଯୋ ଛୁଙ୍କ ଦେଇକି ବସେଇବ ସେ ଏତେ ସ୍ଵାଦ ଲାଗେ ନାହିଁ
ହଁ ପରିବା ଉପରେ କଣ କଣ ପକାନ୍ତି ଆପଣ?
ଆଉ ବଡ଼ିଚୁରା କେମିତି ତମ ଆଡେ ବନାନ୍ତି?
ବଡି ଚୁରା ସେ ରସୁଣ ପିଆଜ ବି ଆମେ ପକଉଛୁ। କଞ୍ଚାଲଙ୍କା ଲୁଣ ସବୁ ଶୁଖିଲା ଲଙ୍କା ଟିକେ ଦଉ କଞ୍ଚା ଲଙ୍କା ଉଭୟ ଦଉ ଦେଇକି
ତାକୁ ବାଟି ଦେଇକି ପୁରା ଛେଚି ଦଉ ଛେଚି ଦେଇକି ଟିକେ ବାଟି ଦେଇକି ଉ କରୁଛୁ ଆଉ
କଣଟା ବାଟ ଏଇ ରସୁଣ ଅଦା ନା ସେ ବଡିକି
ନାଇଁ ନା ଅଦା ଦଉନି ରସୁଣ ପିଆଜ କଞ୍ଚା ଲଙ୍କା ଆଉ ଲୁଣ ଟିକେ ହଁ ହଁ ପୁରା ବାଟି ଦଉ ବାଟି ଦେଇ ମାନେ ଦରଦରିଆ ଟିକେ ରହିବ ବାଟି ମାନେ ଦରଦରିଆ ରହିଥିବ ବାଟି ଦବ ଆଉ ତା ସହିତ ଟିକେ ବାଇଗଣ ଭର୍ତ୍ତା ହେଇଥିବ ବାଇଗଣ ଭର୍ତ୍ତା ସେ ବଡି ପ ପକେଇକି ଟମାଟୋ ପକେଇକି ସେଟା କଚା ଲଗା ପକେଇକି ଭର୍ତ୍ତା କରାଯାଏ। ପଖାଳ ଭାତକୁ ତ ସେଇ ଆଇଟମ ଟା ବହୁତ ଭଲ।
ହଁ ସେ ସବୁ ଭଜା ଜାତୀୟ ଯେତେ ଖାଦ୍ୟ ସବୁ ପଖାଳ ପାଇଁ ଭଲ ଲାଗିଥାଏ ତ
ଯୋଉ ଗୁଣ୍ଡ ଶାଗ ବଡିଚୁରା ଆଉ ବାଇଗଣ ଭର୍ତ୍ତା ଏଇ ଖାଦ୍ୟ ଟା ଭଲ
ଆ ବେସର ବେସର ମସଲାରେ ଦେଇ ଛୁଇଁ ଆଳୁ ଟିକେ ହେଇଥିବ।
ହଁ ସେ ବେସର ଜିନିଷ ଟା ତ ବହୁତ ମାନେ ଆଉ ତମେ କଣ କରିଥିଲ ଆଜି?
ମୁଁ ବି ସେ ପଖାଳ ହିଁ କରିଥିଲି ପଖାଳ ଭଜାଭୁଜି ସବୁ କରିଥିଲି। ଆଉ ଦହିବରା ବନେଇବା ପାଇଁ ସବୁ ଦେଇଛି ବତୁରେ଼ଇ ଦେଇଛି ବିରି ହ ବତୁରେଇ ଦେଇଛି କାଲି ଆଡକୁ ଆଜି ଛାଣିଦେବି ଛାଣିକି କାଲି ଆଡକୁ କରି ବନେଇବି ଆଉ
ହଁ।
ନା ବାହାର ଜିନିଷ ଖାଉନି ଦେହ ଖରାପ ହବ ନା କଣ ପାଇଁ ନିଜେ ବନେଇଦବ।
ହଁ ନିଜ ବନେଇକି ଖାଇଦବ ହଁ।
ଏ ବିରିତ ବତୁରେଇ ଦେଲି।
ଏମିତି ବି ଖରାପ ଜିନିଷ ନୁହଁ କମ ବି କରିକି ସୁଜି ମିଶେଇକି କଲେ ତ ଆହୁରି ଭଲ ମାନେ ଦେହ ପାଇଁ ସେଟା ବହୁତ ଭଲ।
ବେଶୀ ସୁଜି ମିଶାଇନି କମ ହଁ ବିରି ଦିଏ ଟେଷ୍ଟ ମାନେ
ପାଟିକୁ ସ୍ଵାଦ ଟିକେ କମିଗଲେ ବି ସୁଧା ଦେହ ପାଇଁ ଯୋଉଟା ଭଲ ସେ ଉପରେ କଲେ ଠିକ।
ହଁ ନାଇଁ ଚାଉଳ ଚୁନାରେ ବି କରା ହୁଏ ନା ମିଶେଇକିନା ସେଥିରେ ସୁଜି ପକେଇଲେ ବି ହବ ଚାଉଳ ଚୁନା ବି ଦେଲେ ହବ। ସେ ତ ତାକୁ ବାଟି ଦେଇକି ଛାଣି ଦେଇକି ରଖିଦେବି ଆଜି କଣ କରିବି? ଏ ଦହି ପାଣିରେ ଟିକେ ତାକୁ ବତୁରେଇ ଦେଇଥିବି। କାଲି ସକାଳେ ତାକୁ ଦହିପାଣିରୁ ଛାଣି ଦେଇବି ଏପଟେ ଘୁଘୁନି ତରକାରୀ ଗୋଟେ ବନାଯିବ। ଆଳୁଦମ ଗୋଟେ ବନାଯିବ ତା ସାଙ୍ଗେ ପୁଦିନା ଧନିଆ। ଏସବୁ ରସୁଣ ଆଙ୍କା ଦେଇକି ଗୋଟେ ତାର ଚଟଣିଟେ ବନାଯିବ। ଦହି ଟିକେ ମିଠା ଖଟ ମାନେ ମିଠା ଖଟା ମିସା ଚଟଣି ଗୋଟେ ହେଇଥିବ।
ଦୋକାନରୁ କିଣିକି ଦହିଟା ଆଣୁଛନ୍ତି ନା? ଅ ଘରେ ବନେଇଛନ୍ତି ଦହିଟା।
ଦହିଟା ଘରେ ବନାଏ।
ଘରେ ବନାଅ ହାତରେ ଗାଈ ରଖିଛ?
ନା ନା କ୍ଷୀର ମଗା ହଉଛି ଗାଈ କଉଢା ହଁ ଟାଙ୍କିରୁ ମଗା ହଉଛି ସେ ତ ଗରମରେ ବେଶ ସେ ଯଦି ଫୁଟେଇକିନା ଟିକେ ଭଲ ସେ ଫୁଟିଯିବ ତାକୁ ଗୋଟେ ଯୋଉ ଜୁଆଣିଟା ଦେଇଦବ ବ ବୋଲି ଭଲ ଖିର ହ ଉଷୁମ ନଖ ଉଷୁମ ଥିବ କ୍ଷୀରଟା ସେ ଜୁଆଣି ଦେଇଦବ ଗୋଟେ ଗୋଟେ ଚାମଚ ଦହି ଟିକେ ଦେଇଦବ ବି ଦହି ପୁରା ବସିକି ଆସିବ।
ହ ଓହୋ ହଁ ଆମେ ମୋ ଘରେ ଆମେ ବି ସେମିତି ମୁଁ ବି ସେମିତି କରେ। ଖରା ଦିନ ତ ଦହିଟା ସବୁବେଳେ ଦହିଟା ନିହାତି ଦରକାର। ଦିପହର ଦିପର ଖାଦ୍ୟରେ ଦହିଟା ନିହାତି ଜରୁରୀ। ତା ସହିତ ଲେମ୍ବୁ ଆମ୍ବ ଆମ୍ବ ଏଇଟା ତ ଚାଲିଛି ଏଇ ଦିନରେ ଆମ୍ବଟା ନିହାତି ଦରକାର।
ଦେହଟା ଦେହ ପାଇଁ ଭଲ ନା ଦହିଟା ସବୁଠୁ ଭଲ। ଗ୍ୟାସ ବି କରେଇବନି ଏମତି ଯଦି ଭିଟାମନ୍ ମି ନା
ଉ ଯାହାର ଥିବ କିଛି ମାନେ ଖାଦ୍ୟ ହଜମ ହଉନଥିବ ଏଇ ଦହି ଫହି ରାତିରେ ଖାଇବାଟା ଠିକ ନୁହଁ
ସେଇ ଗୋଟେ ଗୋଟେ ବନେଇଦବା କଥା ଆଉ ଘରେ ବି ଚାଉମିନ ବି ନିଜେ ବନେଇବ
କରିକି ଖ ପିଲାମାନଙ୍କ ମନ ବୁଝ ବ ପିଲାମାନେ କଣ କହି
ଉ ଅ - ଅଟା ମ୍ୟାଗି ବି ବନେଇ ହବ ନିଜେ ନିଜେ ମୁଁ ଗୋଟେ ଅଟା ଆସେ ଯୋଉ ବେଲି ଦବ ପୁରା ଗୁଲେଇ କରି ତାକୁ ପାଣି ରେ ଦି ମିନିଟ ପାଇଁ ସିଝେଇ ଦବ ସିଝି ଗଲା ପରେ ତାକୁ ଆଣିକି ଛୋଟ ଛୋଟ ପତଳା କରିକି କାଟିଦବୁ ସେ ମ୍ୟାଗି ବରଟା ହେଇଗଲା ତାପରେ ଯେମିତି ମ୍ୟାଗି ବନା ହୁଏ ପରିବା ପତ୍ର ଦେଇକି ସେମିତି ବନେଇବ ଏହାାକୁ ପକେଇଦବ ମସଲା ଟିକେ ସବୁ ମ ହଁ ଶ୍ ସବୁ ମସଲା ଦେଇଦବ ଆ କି ମ୍ୟାଗି ମସଲା ଟିକେ ପକେଇଦବା ଆଉ
ମୁଁ କରେ ଚାଉଳ ମୁର୍କି ଯୋଉ କୁହନ୍ତିନି ଚାଉଳ ମୁଡକି
ହଁ।
ହଁ ସେଇଗୁଡା କରେ।
କେମିତି କଣ କର ତମେ?
ଚାଉଳ ସେ ଅରୁଆ ଚାଉଳରେ କରାଯାଏ ବେସନ୍ ରେ କରାଯାଏ ଚାଉଳ କୁ ଏଇଯଉ ଉ ଗ୍ରାଇଣ୍ଡିଙ୍ଗ୍ କରିଦେଇକି ବାଟି ଦେଇକି ତାପରେ ସେଥିରେ ପଡିବ ଉଁ ଶୁଖିଲା ଲଙ୍କା, ଜିରା, ଜୁଆଣି, କଳାା ଜିରା ଆଉ ତା ସହିତ ଲଙ୍କାାଗୁଣ୍ଡ ଯଦି ତମେ ଚାହିଁବେ ମାନେ ଲାଲ୍ କଲର୍ କରିବା ପାଇଁ କି ହଳଦିଆ କରିବା ପାଇଁ ଯେମିତି ବି ମାନେ କଲର ମିଶେଇ ପାରିବେ।
କରିସାରିଲା ପରେ ସେଟାକୁ ଜନ୍ତି ସାଇକି ଟିକେ ଥଣ୍ଡା ହେଲା ପରେ ହ ତାପରେ ମେସିନ୍ ଦ୍ଵାରା ପକେଇକି ଶୁଖେଇ ଦିଆଯାଏ ଆଉ।
ସେମିତି ଭାତରା ବି ଗ୍ରାଇଣ୍ଡି ବାଟିକିନା ଥରେ ମୁଁ ବନେଇଥିଲି।
ଓହୋ ଯଦି କାହା ପାଖେ ସେ ମେସିନ୍ ନଥିବ ପଲିଥିନ୍ ସେ ଯୋଉ ଜରି ଜରିରେ ଛୋଟ କଣା ଟିକେ କରିଦେଇକି ସେଥିରେ ଭର୍ତ୍ତି କରିକି ବି ସେ ଜିଲାପି ପରି ବି କରିପାରିବେ ଜିଲାପି ପ କରିପାରିବେ ସେ ସେଉପରି କରିପାରିବେ ଯେମିତି ଯାହାର ଯେମିତି ପସନ୍ଦ ସେ ସେମିତି କରିପାରିବ ଉ। ଖରାରେ ଦୁଇ ଦିନରେ ଶୁଖିଯାଏ।
ହଁ ଭଲ ପତଳା କପଡାରେ ପାରିକି ପକେଇଦେଲେ ଶୁଖିଯିବ। ସେ ବର୍ଷା ଦିନ ତ ଖାଇବା ପାଇଁ ବହୁତ୍ ଭଲ ଲାଗେ ତାକୁ ଆଉ।
ଲବ ସନ୍ଧ୍ୟା ଆଉ ସନ୍ଧ୍ୟା ସମୟରେ ସେଇଥିରୁ ଟିକେ ଖାଇବା କଥା ଆ ମୁଁ ଏଇ ଖରା ଦିନେ କରିଦେଇଥାଏ ଏଇ ବର୍ଷା ଦିନ ପାଇଁ।
ଏତ ଖରା ଦିନ ବେଶୀ ଖରା ବେଳେ ସବୁ ବନେଇ ଦିଅନ୍ତି ବର୍ଷା ଦିନଠୁ ଖାଇବେ ସବୁ।
ହୁଁ କରିନି କମ୍ କରିକି। ଏ ବର୍ଷ ଆଉ ଏତେ ଗରମ ଖରା ଯେମିତି ହେଲା ନା କିଛି କରିହେଲାନି।
ହଁ ସେଇଟା ଆଉ କଁ କରିବା। ତାପରେ ଗରମ ଟିକେ କମିଲା ଟିକେ ଏଇନା ବର୍ଷା ଖାଲି ଚାଲିଛି।
ହଁ ଆଉ ଖଟା ଉପରେ ଆଚାର ଉପରେ କଣ ଜାଣିଛନ୍ତି?
ଆଚାର ମୁଁ ଜାଣିନି ମୁଁ କେବେ ବନେଇନି।
ଆମ୍ବ ତ ଆମ୍ବ ସଢା କରିଛନ୍ତି କି ନାହିଁ? ପାଚିଲା ଆମ୍ଭ ମୁଁ କଞ୍ଚା ଆମ୍ବ କରଛନ୍ତି?
ଆମ୍ବସରା ଜାଣିଛି ବନେଇଛି ବି ମୁଁ କିନ୍ତୁ ସେ ଲୁଣ ଲଙ୍କା ପକେଏନି ସାଧା ବନେଇକି ଦି ଦିନରେ ତ ସାରିଦିଏ କୋଉ ରଖେଯେ ଏତେ ଲୁଣ ଲଙ୍କା ପକେଇବି।
ଓହୋ ନାଇଁ ଆମ୍ବସଢାକୁ ହୁଁ ଆଗ ସେଟା ବାହାର କରି ସେ ମାନେ ଆମ୍ବ କୁ କାଟିକି ସେଥିରୁ ବାହାର କରିକି ହୁଁ ତାକୁ ଚକଡିକି ସେଥିରେ ଲଙ୍କାଗୁଣ୍ଡ, ଲୁଣ ପକେଇ ଦିଆଯାଏ କମ୍ ଟିକେ ତେଲ ଦେଇ ଦିଆଯାଏ ଗରମ କରିକି ପକେଇକି ଗୋଳେଇ ଦେଇକି ତାପରେ ଖରାରେ ଗୋଟେ ଜାଗାରେ ଶୁଖେଇ ଦିଆଯାଏ।
ଶୁଖିଗଲେ ସେଠୁ ଖାଉଥିବେ ଆଉ ନାଇଁ।
ହଁ। ସେମିତି ନାଇଁ ତମେ ସେଥିରେ ପକେଇ ପାରିବ। ଜୁଆଣି, ଲଙ୍କାଗୁଣ୍ଡ ତେଲ ସୋରିଷ ତେଲ ଗରମ କରିକି ଏଇ ସବୁ ପକେଇକି କରିହବ।
ହଁ ଠିକ ଅଛି ଏବେ ଯାଉଛି ଖାଇବା ଟାଇମ ହେଲାଣି। ଝିଅକୁ ଖାଇବାକୁ ଦେବି ତ।
ହଉ।